ହଁ ହାଲୋ।
କଣ କରୁଚ?
ଏଇ ବସିଥିଲି ରୋଷେଇ ଚାଲିଛି କରୁଚି ରୋଷେଇ ବସିଛି ଆଉ।
ଓହୋ ଆଜି କଣ ରୋଷେଇ କଲ?
ଆଜି ତ ଆଜି ଟିକେ ସଫାସୁଫି ଘର ଚାଲିଥିଲା ଛତୁଆ ଗୁଣ୍ଡ ନଥିଲା ତାକୁ ଆସିକି ଭାଜୁଥିଲି ଏ ତାପରେ ହେଲା କଣ କହିଲ ଅ ମୁଗ ବି ରଜ ଟା ଆସୁଛି ଆମ ଆଡେ ଏବେ ତାକୁ ଭାଜୁଥିଲି ତାପରେ ସିଆଡେ ଟିକେ ସମୟ ବେଶୀ ପଳେଇଲା ତାପରେ ଚିନ୍ତା କଲି ଯେ ଏବେ ଟିକେ ଯାଉଛି ଆଜି ଆଉ ବେଶୀ କିଛି ରୋଷେଇ କରିପାରିଲିନି ଭାତଟା କରିଲି ଡାଲି ଛତୁ ବସେଇଛି ମାନେ ଭଜା ବସେଇଛି ତରକାରୀ କରିନି କରିବି ଯାଉଛି ଆଳୁକୁ ସିଝେଇ ଦେଇଛି ତରକାରୀ ଟିକେ କରିବି ଆଉ ଆଉ ଏଇଟା ଭାବୁଛି ତାପରେ କଥା ହଉଛି ତମ ସହିତ ଆଉ ଆଉ ତମେ କଣ କରୁଚ?
ହଁ ମୁଁ ଏବେ ରୋଷେଇ ସାରିକି ଆସିଲି ଆ ଭାତ ହେଇଗଲା ଡାଲି ଆଉ ଭଜା ହେଲା ପୋଟଳ ଭଜା ହେଇଗଲା ଶାଗ ଭଜା ହେଲା ତାପରେ ବିରିୟାନୀ ଝିଅ ତାର ବିରିୟାନୀ ବନେଇଲା। ଆଉ ମୁଁ ସେଇ କା କାକୁଡିିକା ସବୁ କଟାକୁଟି ମସଲା କଟାକୁଟି କ ଦେଇଦେଲି ସେ ବେଇ ତାର ସେ ବନେଇଲା ମୁଁ ଦ ସେ କଚୁମ୍ବର ଟିକେ ବନେଇଦେଲି ତାର ଆଉ କରିକି ଥୋଇଥୁଆକି ଆସିଛି ଏବେ ବସିଛି ଟିକେ ଆଉ। ତ କେହି ଖାଇ ନଥିବେ ତମର?
ଆମର ନାଇଁ ଖାଇନାହାନ୍ତି ଯାହା ସଖାଳେ ତ କରିଥିଲି ଆଜି ଭଜା ଆଜି ପାଇଁ ଇଆଡେ ସବୁ ଭଜା ହଉଥିଲା ବେଳେ ଆଜି ବି ସଖାଳେ କିଛି ଜଳଖିଆ ବି କରିପାରିଲିନି ଆଜି ସେଇ ଭାଜି ଦେଇଥିଲି ପୋଟଳ କାଙ୍କୁଡି ନା ପୋଟଳ ଅ କୁନ୍ଦୁରି ଆଉ କାଙ୍କଡ ଏମିତି ସବୁ ବାଇଗଣ ମିଶେଇକି ଆଳୁ ଭାଜିଦେଲି ସମସ୍ତେ ବସିକି ପଖାଳ ଖାଇଲେ ପଖାଳ ଖାଇଲେ ପଖାଳ ଖାଇ ସାରିଲି ଆଉ କିଏ ତାଙ୍କର ଫଳ ଖାଇଲେ ଏ ସବୁ ଖାଇଲେ ତାପରେ ଆଉ ଏଇନାକେ ଯାହା ରୋଷେଇ କଲେ ଛତୁ ତରକାରୀ ଟା ଭାବୁଛି ମୁଁ ଗୋଟେ ପ୍ରକାରର ଛତୁ ତରକାରୀ କରେ କେମିତି କହିଲ ହେଲା। ବେସନ ରେ ଛାଣିକି ତାକୁ ଗୋଳେଇ ଦେଇକି ବେସନରେ ଛାଣିବି ଛାଣି ସାରିଲା ପରେ ତାକୁ ଆଳୁକୁ ସିଝେଇଥିବି ତରକାରୀ କଷିବି ମସଲା କଷିକି ଆଳୁକୁ ପକେଇକି କଷିଦେବି ତାପରେ ଯେତେବେଳେ ହେଇସାରିବ ମୁଁ ପକାଏ ଛତୁ ଯୋଉ ପକୁଡି ପକେଇଦେବି ସେଇଟା ଗୋଟେ ବହୁତ ବଢିଆ ଲାଗ ଭାବୁଛି ସେମିତିଟା କରିବି ଦେଖିବା ଯଦି ସୁବିଧା ହବ ସେମିତି କରିବି ନହେଲେ କେମିତି କରିବି ଆଉ ଆଉ ତମେ କେମିତି ଛତୁ ତରକାରୀ କର?
ଛତୁ କରେ ପାଳ ଛତୁ ଟାକୁ କଣକରେ ଧୋଇ କଟାକୁଟି କରିକି ଆଳୁ ସିଝା ତରକାରୀ କରେ ତାକୁ ମସଲା ମୁସୁଲି ଦେଇକି ତରକାରୀ କରିଦିଏ ତାହେଲେ ଭଜା ଯଦି ପଖାଳରେ ଖାଇବ ଭଜା ଭଜା ହୁଏ ଆଉ ବଟମ ଛତୁ ହେଲେ ତାକୁ ଟମାଟୋ ଯେଉଁ ପିଆଜ ରସୁଣ ଅଦା ସବୁ ଚାରମଗଜ ଆଉ କାଜୁ ଦେଇକି ପେଷ୍ଟ କରିଦିଏ କରିକି ତାକୁ ମସଲା କଷିଦିଏ ତାପରେ କ୍ୟାପସିକମ ଆଉ ଛତୁକୁ ଭାଜି ଦିଏ ଏକାଠେ ଭାଜି ଦେଇକି ଲୁଣ ପକେଇଦିଏ ତାପରେ ମସଲା ତାକୁ କାଢି ଦେଇକି ତାପରେ ପୁଣି ମସଲା ଦେଇକି କଷା ତରକାରୀ ପାଇଁ ବଷେଇକି ତାପରେ କଷା ହେଇଗଲା ତାପରେ। ଛୁତୁକୁ ପକାଏ ଲୁଣ ସବୁ ସବୁ ମସଲା ମୁସୁଲି ଦେଇକି ତାପରେ ସେଥିରେ ମସଲା ତାପରେ ଧନିଆ ପତ୍ର ପସ୍ତ ମେଥି ପତ୍ର ତାକୁ ପକାଏ ତାରେ ସେ ହୋଇଇଗଲା ପରେ ତାକୁ ଓହ୍ଲାଇଦିଏ ତାକୁ ରୁଟି ନହେଲେ ଭାତ ପରଟା। ପରି ସବୁଥିରେ ଖାଇଲେ ଭଲ ଲାଗେ ସିଏ।
ଆଉ ଯୋଉ ଟମାଟୋ। ଦେଖିଲି ଭାରି ସହଜ ଭାବରେ ତମେ ମୁଁ ପ୍ରଥମେ ପ୍ରେସର କୁକରରେ ସେଇଟା କରିଥିଲି ପ୍ରଥମେ ପ୍ରେସର କୁକରକୁୁ ବସେଇଲି ପ୍ରେସର କୁକର ବସେଇ ସେଥିରେ ଡାଲଚିନି ଗୁଜୁରାତି ଲବଙ୍ଗ ଗୋଲମରିଚ ଆଉ ଜିରା। ଗୋଟେ ସାହି ଜିରା ମିଳେ ସେଇ ଜିରାକୁ ପକେଇକି ତାକୁ ସବୁ ଫୁଟେଇ ଦିଏ ତେଜ ପତ୍ର ପକେଇକି ଫୁଟେଇଦେଲି ତାପରେ ପକେଇଲି ଏଇ ଚାଉଳକୁ ପରିଷ୍କାର ଭାବରେ ଧୋଇଥିଲି। ଧୋଇକି ସେ ଚାଉଳ ତାକୁ ପରିଷ୍କାର ଭାବରେ ଧୋଇକି ହଳଦୀ କାନିକା ଭଳିଆ ସେଟା ଅବଶ୍ୟ ମାନେ ହଳଦୀ ଯିଏ ପକେଇବ ପକେଇବ ନହେଲେ ନାଇଁ ଏ ଖାଲି ସେ ଚାଉଳକୁ ପକେଇଲି ତାକୁ ତାପରେ ଟିକେ ଭାଜିଦେଲି ସେଇ ମସଲା ସହିତ ଘିଅ ତ ଦେଇଥିଲି ତାକୁ ଭାଜିଦେଲି ଭାଜିକି ତାପରେ କଣ କଲି ଯେମିତି ଟିକେ ଭଲସେ ଭଜା ହେଇଗଲା ତାପରେ କଣ କଲି ନା ତାକୁ ଇଏ କଲି କଣ କହିଲ ସେଥିରେ କାଜୁ ଖିସମିଶ ଯାହାବ ସେ ଡ୍ରାଇ ଫ୍ରୁଟ ସବୁ ପକେଇବାକୁ ଚାହିଁବ ତାକୁ ସେଗୁଡା ସବୁ ପକେଇଦେଲି କହିଲ ପୁଣି ଭାଜିଲି ଭାଜି ଭାଜି ଭାଜି ଭାଜି ତାକୁ ଯେତିକି ଚାଉଳ ତାର ଦି ଏତିକି ପାଣି ତାକୁ ଦେଲି ଦି ଦି ପାଣି ଦେଲି ପାଣି ଦେଇକି ଯୋଉମାନେ ଟିକେ ଚିନି ସ୍ଲାଇ ଖାଇବେ ପକେଇବ ନହେଲେ ସାଧା ପୁରା କରିକି ସେଇଟା ପକେଇଲି ଯଦି ଆଉ ଯିଏ ମାନେ ଟିକେ ଆଉ ଟିକେ ସୁନ୍ଦର ଦେଖାଯିବ ଖାଲି ସରୁ ସରୁ ଗାଜର ରଖିଥିବେ ତାକୁ ଟିକେ ଅଲଗା ଫ୍ରାଏ କରି ରଖି ଦେଇେଇଥିବେ ମଟର ଛୁଇଁ ବା ସେତିକି ପକେଇକି ସେଇ ଡ୍ରାଇ ଫ୍ରୁଟ ସାଙ୍ଗରେ ତାକୁ ମିଶେଇ ଦବ ମିଶେଇ ଦେଇକି ତାପରେବ ପ୍ରେସର ଦେଇଦବ ଦିଟା ହୁଇସିଲି ଆପଣ ଦେବେ ଦିଟା ହୁଇସିଲ ଦେଲେ ଯେ ତ ହେଇଥିବ ନା ମାନେ ତାକୁ ସାଙ୍ଗେ ସାଙ୍ଗେ ମାନେ ଘୋଡଣୀ ଟା ଖୋଲିବେନି ସେ ଦିଟା ହସିଲ ପରେ ଥଣ୍ଡା କରିବାକୁ ପ୍ରେସର ଟା ଛାଡିଦବ ତାପରେ ଥଣ୍ଡା ହେଇଯିବ। ତାପରେ ତମେ ବାହାର କରିବ ପାଞ୍ଚ ଦଶ ମିନିଟ ଖଣ୍ଣ୍ଡ ଲାଗିବ ତାପରେ ବାହାର କରିଦେଲେ ଦେଖ ପୁରା ଗୋଟି ଗୋଟି ବହୁତ ସୁନ୍ଦର ଲାଗିବ ଆଉ ତମେ ଟମାଟୋ ରହିସ କେମିତି କର
ମୁଟ ମାଟର ଆସି ଯୋଉ କେମିତି କହିଲ ଜିରା ରାଇସ୍ ଚାଉଳରେ ମୁଟ କରେରା ଆଗ ଜିରା ରାଇସ୍ ଚାଉଳ ଟାକୁ ଭାତ ପାଣି ବସେଇକିାତ ଭାତଟା ବନେଇ ଦିଏ ତାପରେ ସେ ଭାତ ହେଇଗଲା ପରେ ତାକୁ ଆଉ ଗୋଟେ ଜାଗାରେ କୋଡ଼େଇଲେ ଟମାଟୋ ଚାଉଳ ଦୁଇଶହ ଗ୍ରାମ ଅଢ଼େଇଶହ ନେଲେ ଟମାଟୋ ସେମିତି ଅଢ଼େଇଶହ ଖଣ୍ଡେ ଅଢ଼େଇଶହ ଟମାଟୋ ଯିବ ତାକୁ ଧୁଆ ଧୁଇ କନା କାଟିଦିଏ କାଟିକି ତାପରେ ସେଥିରେ ଯେଉଁ ପିଆଜ ଯେଉଁ ଫୁଟ ତେଲ ଦେଇକି ଯେଉଁ ଜିରା ଟିକେ ପକାଇ କଞ୍ଚା ଲଙ୍କା ଭୂସଙ୍ଗ ପତ୍ର ତାକୁ ଫୁଟାଇଦିଏ ଫୁଟାଇକି ଟମାଟୋ ପକାଏ ଯେଉଁ ଟମାଟୋ ଦେଇକି ତାପରେ ସେଥିରେ ଉଁ ଭୁଷମ ପତ୍ର ପଡ଼ିଥାଏ ହଳଦୀ ଲଙ୍କାଗୁଣ୍ଡ ଲୁଣ ଜିରା ଗୁଣ୍ଡ ସବୁ ପାଉଡ଼ର ପ-ପକେଇଦିଏ ପକାଇକି ତାପରେ ଅଦା ଟିକେ ଛେଚିକିନା ପକାଇଦିଏ ସେଥିରେ ମେନ୍ ମସଲା ହେଉଛି ଡାଲଚିନି ଗୁଣ୍ଡଟା ଡାଲଚିନି ଗୁଣ୍ଡ ପଡ଼ିବ ତାପରେ ସେ ତାକୁ ଦେଇକି ସେ ଭଲକ ସିଝିଗଲା ପରେ ମସ ଯେଉ ଟମାଟୋଟା ଟମାଟୋ ସିଝିଗଲା ପରେ ତାକୁ ଓହ୍ଲେଇକି ନାହିଁ ସେ ଓ ଟମାଟୋଟା ହେଲା ପରେ ତାପରେ ଭା ସେ ଭାତଟାକୁ ସେଇଥିରେ ପକେଇଦବ ପକେଇ ଦେଇକି ତାପରେ ଗୋଳେଇବ ଗୋଳେଇଲା ପରେ ସେଥିରେ ଆଉ ଟିକେ ଲୁଣ କମ ପଥା ଆଉ ଟିକେ ଲୁଣ ପକେଇବେ ଆଉ ଗରମ ରୁଚି ପାଉଡର ଟିକେ ପକେଇବେ ଆଉ ଟିକେ ଡାଲଚିନ ପାଉଡର ସେଥିରେ ପଡିବ ତାକୁ ଭଲ ଗୋଳେଇଦବେ ମିକ୍ସ କରିକି ଗୋଳେଇକି ତାପରେ ତା ଦଶ ମିନିଟ ପାଇଁ ଆଉ ଟିକେ ଘୋଡ଼େଇ ଦେବେ ଘୋଡ଼େଇ ଦେଲା ପରେ ତାପରେ ଦେଖିକି ତା ବନ୍ଦ କରିଦେ ଦେଖି ସେ ହେଇଯାଇଥିବ ଆଉ ତାପରେ ତାକୁ ଚଟଣି ସହିତ ଖଟ ଆଚାର ସହିତ ନହେଲେ ଦହି କଚୁମ୍ବର ସହିତ କି ଚ ଶୁଣି ସତ ସେଟା ଖାଇଲେ ବଢିଆ ଲାଗେ ଆଉ ତମେ ଯୋଉଟା କହୁଥିଲ ରେସିପି ଟା ସେଇଟା ଭେଜ ପଲଉ ବନେଇଥିଲ ନା କଣ
ହଁ ସେଇଟା ଭେଜ ପଲଉ ମାନେ ବନେଇବ ଆଉ ଏଇଟା ଗୋଟେ ମତେ ଭଲ ଲାଗେ ଆଉ ଗୋଟେ ଏବେ ଗୋଟେ ମୁଁ ଦେଖିଥିଲି ଗୋଟେ ପନିରରେ ଗୋଟେ ଖାଇବା କହୁଛି ବହୁତ ସ୍ଵାଦିଷ୍ଟ ତମେ ବି କରିକି ଖାଇବ କେମିତି କହିଲ ଗୋ ପନିରକି ପୁରା ବଡ ପନିର ଟେ ଆଣିବ ଦୁଇଶହ ବା ଅଢେଇଶହ ପନିର ଟେ ଆଣିବ ତାକୁ ଛୋଟ ଛୋଟ କାଟିବନି ଫାଳିକେ ତିନି ପିସ୍ କି ଚାରି ପିସ୍ କରିବ ତାକୁ କଣ କରିବ ସୋରିଷ ତେଲ ଟିକେ ତାପରେ ଲୁଣ ଟିକେ ହଳଦୀ ଏମିତି ଟିକେ ଗୋଳେଇ ଦବ ଗୋଳେଇକି ତାକୁ ରଖିବ ତାପରେ କଣ କରିବ ନା ଏପଟେ କଣ କରିବ ଧଳା ସୋରିଷ କଳା ସୋରିଷ ସେଇଟା ଅଳ୍ପ ଅଳ୍ପ ସବୁ ପଡିବ ଜିରା ଧଣିଆ ଆଉ ଅଦା କଞ୍ଚା ଲଙ୍କା ଆ ଏତିକି ଆଉ ହେଲା ସେଥିରେ ପଡିବ ମେନ କଣ କାଜୁ ଟିକେ ଚାରମକଜ ଟିକେ ନଡିଆ ନଡିଆ ଦି ତିନି ଚାମଚ ଗୁଣ୍ଡ ପଡିବ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ ଗ୍ରାଇଣ୍ଡିଙ୍ଗ କରିଦେଇକି ତାକୁ କଣ କରିବ ଏଇ ଯୋଉ ଆ ଆମର ହେଇଛି ପନିରଟା ଯୋଉ ଗୋଳେଇକି ରଖିଛେ ସେଇନି ଆା ପତ୍ରଟିକେ ସିଜିବନି କି କଷିବନି ପୁରା ସିଝେଇ ଦବ ସିଝେଇ ସାରିଲା ପରେ ଯେତେବେଳେ ତାକୁ ବାହାର କରିବ ଦେଖିବ ଯେ କି ସୁନ୍ଦର ପୁରା ସିଝି ଯାଇଛି ହୁଇସିଲ ଦେଇଦବ ପ୍ରେସର ରେ ସିଝି ଯାଇଛି ତାପରେ ଗୋଟେ ଫୁଟଣ ଫୁଟେଇ ଦବ ଜିରା ଆଉ- ଖାଲି କଞ୍ଚା ଲଙ୍କା ଜିରା ଆଉ ଧନିଆ ପତ୍ର ଦେଇ ଫୁଟେଇ ଦେଇକି ତା ଉପରେ ଢାଳି ଦବ ଟିକେ ଦେଖିବ ଏଇଟା ଗୋଟେ କରିବୁ ମୁଁ ସେଦିନ କରିଥିଲି। ବହୁତ ସ୍ଵାଦିଷ୍ଟ ଲାଗିଥିଲା ତମେ ବି ଦେଖିବା କରିକି ଟିକେ ଖାଇବ ଆଉ ମୁଁ ଯାହା ତରକାରୀ ଟା କରେ ତମେ ପୁଣି ଟିକେ ଫା ହେଲେ ପୁଣି ଟିକେ କଥା ହବା ଆଉ ନା କଣ କହୁଛ ରଖିବା ଫୋଅନ-
ହଁ ଆଉ ହଉ ଦେଖି ଆସେ ହଁ ସେ ଦେଖିିବା ସେମିତି ପନିର ମୁଁ କରିକି ଖାଇବି ଆଉ ଯେମିତି କହୁଥିଲି ଆଉ ହଉ
ସେ ତ କଣ ଗପୁଥିଲା ନା